ହ୍ୟାଲୋ।
ହଁ, ସାଙ୍ଗ ଭଲ ଅଛି। ଆଉ ତମେ? ମୁଁ ବି ଭଲ ଅଛି। ଖାଇ ସାରିଲଣି? ହଁ ହଁ। କଣ ଖାଇଛ?
ଖାଇଠିଲି, ଆମର ଆଜି ହେଇଥିଲା
ଭାତ ହେଇଥିଲା, ଅଣ୍ଡା ତରକାରୀ ହେଇଥିଲା ଆଉ ଭଜା ହେଇଥିଲା, ଆଉ ଗୋଟେ ବାଇଗଣ, ବଢି, ଆଳୁ ପକେଇକି କଣ ହେଇ ଥିଲା, ସେଇ ଖାଇଲି। ଆଉ ତମ ଦେହ ଭଲ ଅଛି? ମୁଁ ଭଲ ଅଛି। ତୁମର? ଆଉ ତମ ଘରେ ସମସ୍ତେ ଭଲ ହଁ ଭଲ ଅଛନ୍ତି। ଆଉ ତମ ଘରେ? ଆଉ ଆଉ ଆଜି ଦିନଟା କେମତି କଟିବ? ଆଜି ଦିନଟା ଭଲରେ ଯାଇଚି। ସକାଳୁ ଉଠିଚି ଜଲ୍ ବି ଦି ଉଠିଚି ଉଠିକି ଗୋଟେ ଗିଲାସ୍ ପାଣି ତାପରେ ଯୋଗ ପ୍ରାଣାୟମ ଏକ୍ସରସାଇଜ୍ କରିକି ସାଇକ୍ଲିଂ ବି କରିଥିଲି କରିକି ଆସିକି ଏ ସଖାଳର ପେଟେ ପୁରା ଖାଇବା ଖାଇଥିଲି। ତାପରେ ପାଠ ପଢିି଼କି ପଢ଼ି ସାରିକି ପୁଣି ଖାଇଛି। ତମର କେମିତି ହ ହଉ ଆଉ ମୁଁ କହିଲି ତମର କେମିତି ଦିନ କଟିଥିଲା ଆଜି? ମୋର ବି ବଢ଼ିଆ କଟି ଆଜି ଛୁଟି ଥିଲା ସେଥିପାଇଁ ଭାବିଲି ତମ ସହିତ ଟିକେ କଥା ହେଇଯିବି ଆଉ। କଁ ବା କହିଲି ଆଜି ଛୁଟି ଥିଲା ତମର ମୁଁ ସେଇଥିପାଇଁ ଭାବିଲି ତମ ସହିତ ଟିକେ କଥା ହେ ହେବି ବୋଲି।
ଭଉତ୍ ଭଲ କଥା ମୋ ମ
ମୋ ପଥା ଭଲ ଚାଚି। ହୋଉ ଭଲ କଥା କହ ଆଜି କଣ ବିଷୟରେ କ ଆଜି ଆମେ ଭ୍ରମଣ କରିବାକୁ ଇଚ୍ଛା ଥିବା ସ୍ଥାନ ବିଷୟରେ କଥା ହବା ହେଲା। ଆରେ ବା ଏହା ତ ମୋର ବହୁତ ପସନ୍ଦର ବିଷୟ ମତେ ନୂଆ ନୂଆ ସ୍ଥାନ ଦେଖିବାକୁ ଫଲ ଲାଗେ। ତି ମଧ୍ୟ ତମର ସବୁଠୁ ଅଧିକ କେଉଁ ସ୍ଥାନରେ ଯିବାକୁ ଇଚ୍ଛା ଅଛି? ମୋର ସବୁଠୁ ଅଧିକ ଇଚ୍ଛା କାଶ୍ମୀର ଯିବା ସେଠାଉ ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତୁ ସାର୍ଥ ପାହାଡ଼ ପଦ ଓ ବ ବଗିଚା ବିଷୟରେ ବୋହୁତ ଶୁଣିଛି। ହଁ। କାଶ୍ମୀରକୁ ତ ପୃଥିବୀର ସ୍ଵର୍ଗ ବୋଲି କୁହାଯାଏ। ମୁଁ ମଧ୍ୟ ଦିନେ ସେଠାକୁ ଯିବାକୁ ଚାହେଁ।
ହୁଁ ବିଶେଷ କରି ଶୀତା ଦିନରେ ବରଫ ପଡ଼ୁଥିବା ଦୃଶ୍ୟ ଦେଖିବା ମୋର ବହୁତ ବଡ଼ ସ୍ୱପ୍ନ ଅଛି।
ହୋ ଆଚ୍ଛା ଠି୍କ କହିଲ ସାଙ୍ଗ ସତରେ ସେଇ ଦୃଶ୍ୟ ବହୁତ ସୁନ୍ଦର ହେବ। ମୋର ଇଚ୍ଛା ହିମାଳୟ ପର୍ବତର ମନାଲି ଓ ସିକିମ ଯିବା ପାଇଁ।
ଭଲ।
ଭଲ।
ପସନ୍ଦ ସେ ଠାରେ ପାହାଡ଼ ଥଣ୍ଡା ପରିବେଶ ସବୁଜ ଜଙ୍ଗଲ ଅ ଲୋକକୁ ଆକର୍ଷିତ କରେ।
ହଁ ସାଙ୍ଗ ସତରେ ସହରର କୋଳାହଳରୁ ଦୂରରେ ରହି ଶାନ୍ତି ପରିବେଶରେ କିଛି ଦିନ କାଟିବାକୁ ମତେ ବହୁତ ଭଲ ଲାଗିବ।
ତୁ ବିଦେଶୀ
ତୁ ବିଦେଶ ଯିବାକୁ ଚାହୁଁଚୁ କି? ହଁ ସୁଯୋଗ୍ ମିଳିଲେ ମୁଁ ଜାପାନ୍ ଯିବାକୁ ଚାହିଁବି। ଯଦି ସଫା ସୁତୁରା ପ୍ରଯୁ କ୍ଷତି ଓ ସଂସ୍କୃତିରେ ମତେ ବହୁତ ଆକର୍ଷିତ କରେ। ଜାପାନ ତ ସତ ଏକ ଉନ୍ନତି ଦେଶ।
ହଁ ମୋ ଟିକେ ଜା
ହଁ ମୋ ଟିକେ ଜାପାନ୍ ରେ ଚେରିପୁଲା ଜୋସ୍କିବାସ ଚାହେଁ ଆଉ ସେଟା ବି ଦେଖିବାକୁ ମୋର ବହୁତ ଇଚ୍ଛା। ହେଠି ଗୋଲାପୀ ଫୁଲରେ ଭରିଥିବା ରାସ୍ତା ଓ ପାର୍କ ଦେଖିବାକୁ ବହୁତ ସୁନ୍ଦର ଲାଗେ।
ଠିକ୍ କହିଲୁ ଆଉ ମୋର ଗୋଟେ ଇଚ୍ଛା ଅଛି ସେଇଠି ଯିବାଉ।
ଟିକ୍ସ ଦଉଚି ସୁରଜ୍ ଆଣ୍ଡ୍ ଫ୍ୟୁଚର୍ ଲ୍ୟାଣ୍ଡ୍ ଯିବାକୁ। ସୁଇଜରଲ୍ୟାଣ୍ଡ ତ ସୁନ୍ଦର ପାହାଡ଼ ଆଉ ରଗ ଦେଖିବାକୁ ତ ସମସ୍ତଙ୍କର ଇଚ୍ଛା ଥାଏ। ହଁ ଛୋଟ ବେଳେ ଚଳଚିତ୍ରଟା ସେ ଦୃଶ୍ୟ ଦେଖି ମୋର ସେଠାଉ ଯିବାରେ ଆମ ଓଡ଼ିଶାରେ ମଧ୍ୟ ବହୁତ ସୁନ୍ଦର ସ୍ଥାନ ଅଛି। ଯେ ପରେରି ପୁରି କୋଣାର୍କ ଓ ଦାରିଙ୍ଗିବାଡ଼ି। ହଁ ତାର ବାଡ଼ିକୁ ତ ବୋଲି କୁହାଯାଇଛି। ମୁଁ ଏପାଳୀ ଆଉ ତ ସେଠାକୁ ଯାଇନି। ଏମିତିରେ ତାର ଅନେକ ଫଟ ଦେଖିଚି। ତମେ ଦେଖିଚ?
ଆରେ ଭବିଷ୍ୟତ ଦାରିଙ୍ଗବାଡ଼ି ଯିବାର ପ୍ଲାନିଂ କରିବା କି?
ହଁ ନିଶ୍ଚ ଶ୍ଚୟ ସାଙ୍ଗ ମାନଙ୍କ ସହ ଭ୍ରମଣ କରିବାରେ ମଜା ହିଁ ଆଲଗା।
ହଁ ଭ୍ରମଣ କଲାବେଳେ ମନ ଖୁସି ହୁଏ ତ। ନୂଆ ସ୍ଥାନ ନୂଆ ଲୋକ ନୂଆ ସଂସ୍କୃତି ବିଷୟରେ ମଧ୍ୟ ଜାଣିବାକୁ ମିଳେ।
ଜାଣିପାରୁଛ ନା ନାଇଁ? ଆମ ଜ୍ଞାନ ବଢାଇଥାଏ ଆମ ଜୀବନରେ ନୂଆ ଅନୁଭୂତି ଦେଇଥାଏ ନା।
ସେଥିପାଇଁ ମୁଁ ସୁଯୋଗ
ମୁଁ ଆଶା କରୁଛି ଆମର ଏଇ ସ୍ୱପ୍ନ ଦିନେ ନା ଦିନେ ନିଶ୍ଚୟ ପୂରଣ ହେବ। ଆଉ ଗୋଟେ କଥା ଜାଣିଛ?
ହୁଁ କୁହ।
ଗତ ସପ୍ତାହରେ ମୁଁ ନା କୋଣାର୍କ ବୁଲିବାକୁ ଯାଇଥିଲି। ହଁ ବହୁତ ବଢିଆ ହଁ ବହୁତ ସୁନ୍ଦର ଲାଗିଲା କୋଣାର୍କ ପାଖରେ ଯୋଉ ଚନ୍ଦ୍ରଭାଗା ଅଛି। ସେଠି ଯୋଉ ସୂର୍ଯ୍ୟଙ୍କର ମାନେ ଉଦୟ ହେବାଠୁ ନେଇକି ଅସ୍ତ ପର୍ଯ୍ୟନ୍ତ ପାରିବନି ବହୁତ ଖୁସି ଲାଗୁଥାଏ ପୁରା ମାନେ ଆଖି ଲାଖି ଯାଉଥିଲା ସେଥି ଆଛା ବହୁତ ଭଲ ଲାଗୁଥିଲା। ସେବେକାର ଆଉ ଏବେ ବିଶ୍ୱାସ କରିବେନି କି ସୁନ୍ଦର ଦେଖା ଯାଆନ୍ତି ସେ ଦୃଶ୍ୟ ତମେ ଥରେ ଦେଖିବ ଯଦି ତମେ ତମେ ବାରମ୍ବାର ସେ ଜାଗାକୁ ଯିବାପାଇଁ ବହୁତ ବାଢିଆ ଲାଗେ। ମୁଁ କେବେ ଯାଇନି କିନ୍ତୁ କୋଣାର୍କ। ତମେ ଦିନେ ପ୍ଲାନିଙ୍ଗ କରିବ ନିହାତି ଯାଇକି ବୁଲିକି ଆଶ। ହୁଁ ଦେଖିଆ କେବେ ଯିବା ଆଉ। ଆଉ କୋଣାର୍କର କାରୁକାର୍ଯ୍ୟ ଯେମିତି ଦେଖିବ ଥରେ ଯିଏ ଦେଖିଛି ତା ଆଖି ପୁରା ଲାଖିଯାଇଛି। କୋଣାର୍କର କାରୁକାର୍ଯ୍ୟ ସତରେ ବହୁତ ନିଆରା। ଦି ଥର ଯାଙ୍କ ପୁରୀ ଯାଇଛି ସବୁ ଯାଇଛି। କିନ୍ତୁ କୋଣାର୍କ ସବୁ କୋଣାର୍କ ଯିବ କୋଣାର୍କରେ ସେ ଯୋଉ ବାରଟା ଚକ ଅଛି ବାର ବାରଟା ଘୋଡା ଅଛନ୍ତି ସତରେ ସେ ଯୋଉ ଶିଳା ସେଇ ଯୋଉ ହେଇଛିି ନା ତମେ ଦେଖିଲେ ତ ଆଖି ଲାଖି ଯିବ। ବହୁତ ସୁନ୍ଦର ଦୃଶ୍ୟ ହଁ। ଠ ଅଛି ମୁଁ ନିଶ୍ଚୟ ସବୁଦିନ ତ ଆମେ ଘରେ ରହୁଛନ୍ତି ନା କିଛି କିଛି ନୂଆ ନୂଆ ଜାଗା ଣ କଲେ ମଜା ହିଁ ଲାଗେ। ତା ମଜା ତ ଅଲଗା ହ ସେଟା ତ ଠିକ୍ କାହିଁକି ନା ତମେ ନିଜେ ଦେଖ ଆମେ ତ ପ୍ରତିଦିନ ମାନେ ଉ ଯେମିତି ରବିବାର ଗୋଟେ ଦିନ ତାପରେ ସେଇ ରବିବାର ଚାହିଁଲେ ଆମେ ଘର ପାଖଆଖରେ କୋଉଠି ବୁଲି ପାରିବା। କିନ୍ତୁ ବାହାରେ ତ କୋଉଠି ଯାଇପାରୁନାହାନ୍ତି। ନା ନିହାତି ବର୍ଷକୁ ଥରେ ଦି ଦି ଥର କୋଉଠି ଗୋଟେ ବୁଲି ଆସିବା ଟା ନିହାତି ଆବଶ୍ୟକ। ନୂଆ ଜାଗା ବୁଲିବା। ଆଚ୍ଛା ତମେ ମତେ ଗୋଟେ କଥା କହିଲ? ତମକୁ ନୂଆ ନୂଆ ଜାଗା ବୁଲିବା ପାଇଁ ଭଲ ଲାଗେ?
ହଁ ବହୁତ ବଢିଆ ଲାଗେ।
ଭଲଲାଗେ ବାଃ ଏଇଟା ତ ଆହୁରି ଭଲ। ଏ ତମେ କୋଉ କୋଉ ଜାଗା ଯାଇଚ କହିଲ? ମୁ ତ ବହୁତ ଜାଗା ଯାଇଛି। ଢେଙ୍କାନାଳ କେବେ ଯାଇଛ ବୁଲିବାକୁ?
କୋଉଠି କି?
ଠି କି ଓଡିଶା ବାହାରେ କେବେ ଯାଇଚ ବୁଲିବା ପାଇଁ? ନାଇଁ ନାଇଁ ସଚି କିଝ ଆଛା ଆଛା ମୁଁ ମୁଁ ଯାଇଛି। ଆଠ ବାଲେଶ୍ଵର ପଞ୍ଚେଶ୍ୱଵର ବିରଜା ଆଉ କାକଟପୁର କାକଟପୁର ହ ମୁ କଟଟ ଚାଛି ବହୁତ ଭଲ ଭଲ ଜାଗା ଥରେ ଗଲେ ନା ଆଉ ଥରେ ନିହାତି ଯିବା ପାଇଁ ଇଚ୍ଛା
ତାରିଣୀ ତାରିଣୀ
ହଁ ଯାଇତ ପାରିବି। ହଁ ହଁ ହୁଁ ବହୁତ ଭଲ ମାୋକ ବାଖ ଯି ଟିକେ ସମୟର ଅଭାବ ଯୋଗୁ ଯାଇନି। ତାରିଣୀ ତାପରେ ଆଖଡ଼ଳମଣି ବୁଲି ଯିବେ। କଣ କହିଲେ ଯେ ମୁଁ କହିଲି ତ ମାନେ ବହୁତ ଟାଇମ ମିଳୁଥିଲା ଘର ଲୋକଙ୍କ ସହିତ ଯିବା ଲାଗି। ଟାଇ ସେଥିପାଇଁ ଯାଇ ହଉନି କୋଉଠି ଠିକ ସେ ଏବେ ଟିକେ ଟିକେ ଏବେ ଟିକେ ଟିକେ ଟାଇମିଂ ମିଳିଲାରୁ ଯାଇକି ବୁଲିକି ଆସୁଛୁ। ହଁ ବରା ଠିକ କଥା। ଆଉ ଘରେ ଆଜି କଣ ଖାଇଥିଲେ? ମୁଁ ଆଜି ଖାଇଥିଲି ଭାତ ଆଉ ଡାଲି ପୋଟଳ ଆଳୁ ଭଜା। ଆଉ ବଢିଚୁଡା ଆମ୍ବ ତମେ କଣ ଖାଇଥିଲ? ଆଉ ଖଜା ଆମ୍ବ ଆଉ ଏଥର ତମେ ଛୁଟିରେ କୋଉଠି ଯିବ ବୁଲିବା ପାଇଁ?
ଅ ହଁ ପ୍ଲାନିଂଙ୍ଗି ନାହିଁ ତଥାପି ତମେ କହୁଛ ଯିବା ପାଇଁ କାଶ୍ମୀର ଯିବା।
ତାହେଲେ ପ୍ଲାନିଂ କେବେ ଗୋଟେ କର ସବୁ ସାଙ୍ଗ ମିଶିକି ଯିବା। ହଁ ହଁ ହଁ ନା କଣ କହୁଛ? ସବୁ ସାଙ୍ଗ ଠିକି କଥା କହିଛ ଗୋଟେ ସମସ୍ତେ ମିଶ କାଶ୍ମୀର ବୁଲିବା। ଆଉ ଆମର ବତ ଭଲ ଭଲ ଜାଗ ଆମ କରିବା। ପ୍ରଥମେ ଓଡିଶାରେ କିଛି କିଛିଟା ଭଲ ଭଲ ଜାଗା ଅଛି ଯେମିତି କିି ଦାରିଙ୍ଗବାଡି ହେଲା କୋଣାର୍କ ପୁରୀ ତାପରେ ଆମର ପଞ୍ଚଲିଙ୍ଗେଶ୍ଵର। ଆହୁରି ଆମର ଏଇମାମି ଜଗନ୍ନାଥ ମନ୍ଦିର ଯ ସ ୱାଟର ଫୁଲୁ ଗୁଡାକରେ ସବୁଡେ ବୁଲି ବୁଲିକି ଆସିଥିବ ତାପରେ ଓଡିଶା ବାହାରକୁ ଯିବା। ବୁଲିବା ପାଇଁ ହଁ ତମ ତ ଏଇ ଇୟର ଆମେ କଣ କରିବା ନା କିଛି ଜଣେ ସାଙ୍ଗଙ୍କୁ ନେଇକି ଆଜ୍ଞା ଆମେ ଓଡିଶା ଭିତରେ ବିଭିନ୍ନ ଜାଗା ବୁଲିବା କାରଣ ଆମେ ଓଡିଶା ବି କଣ ନୁହଁ ପର୍ଯ୍ୟଟନ ସ୍ଥଳୀ ଆମ ଓଡିଶାରେ ବହୁତ ଭଲ ତ ଆମେ ଆଜି ଓଶ ତାପରେ ଓଡ଼ିଶା ବାହାରକୁ ଯାଇ ବୁ ନ କଣ କହୁଛ?
ହୁଁ।
ହଁ ହଁ ଠିକ ଅଛି। ତୁ ବେଶି କଲ କର।